ହଁ କହ। କଣ କରୁଥିଲୁ କେମିତି ମନେ ପଡିଲା ଫୋନ କରିଦେଲୁ
ମନେ ପଡିଲା ଭଉଣୀ କଥା ମନେ ପଡିଗଲା ଆଉ ର
ହଁ ଓ ରଜ ପାଇଁ ହଁ ରଜ କୁ ଠିକ କି ନାଇଁ ଦେଖିବା ଇଚ୍ଛା ହଉନି ଗୋଟେ ଦିନ ଯିବି ଗୋଟେ ଦିନ ଆସିବି ଗୋଟେ ଦିନ ରହିବି ପୁଣି ଯଦି ଯାଇକି ଗୋଟେ ଦିନରେ ଆସିବୁ ମନ ଭଲ ଲାଗି ଲାଗିବନି ସେଇଥିପାଇଁ ମୁଁ ଟିକେ ସିଓର ହେଇନି ଆଉ ଯିବି କି ନ ଯିବି ଦେ ଖିବା କଣ ହଉଛି
ସୁଛନ୍ତି ସମସ୍ତେ ଆସୁଛନ୍ତି ଆଉ ଗାଁରେ ରଜ ମହତ୍ସବ ବି କରୁଛନ୍ତି ଆସେ ଭୋଜି ଭାତ ହଉଛି ଆସେ। ଆଉ ସମସ୍ତେ ବି ଆମେ ଯାଉଛୁ ଆସେ ବୁଲି ବୁଲାକି ଯିବୁ। ପୁଅକୁ ଧରିକି ଆଉ
ହୁଁ ତୁ ଆସିବୁ।
କାଲି ଯିବି ସେଇ ଉପର ବେଳା ଆଉ ଝିଅର ପ୍ରଥମ ବର୍ଷ ରଜ ଟା ତ
ହଁ ହଁ
ଟିକେ ହେଲା ରହୁ ପ୍ରଥମ ବର୍ଷ ଟା ତାର ତା ଆ ଭଉଣୀ ବି ଆସିବ।
ହୁଁ। ଆଉ ରଜ ପାଇଁ ସପିଙ୍ଗ ଓହୋ
ନା କାଲି ଯାଇଥିଲି ଏଇ ଝିଅ ଦି ଜଣଙ୍କର ଏମିତି ଆଣିଛିି ଟିକେ ଲୁଗାପଟା ଆଉ।
କଣ ଲୁଗାପଟା ଆଣିିଲ?
ଏଇ ଦି ଜଣଙ୍କର ତ ଏଇ ଫ୍ରକ ଆଣିଲି ଆଉ। ଫ୍ରକ୍ ଆଣିଲି ଏମିତି ବୁଲାବୁଲି କରିକି ଟିକେ ଆସିଲା ବେଳୁ ହେଇଗଲା ଦିଟା ବାଜିଗଲା।
ହଁ। କାହିଁ କଣ ବଜାର ଭିଡ ଥିଲା କି?
ବହୁତ ଭିଡ ଥିଲା। ରଜ ପାଇଁ ବହୁତ ଭିଡ ଥିଲା ମାନେ ଏ ଦୋକାନରେ ପାଦ ପକେଇବା ପାଇଁ ବି ଜାଗା ନଥିଲା। ଏତେ ଲୋକ ଗହଳି ରଜ ପାଇଁ ପୁରା ଭିଡ ଦୋକାନ ମୋକାନ ସବୁ ଯୋଉ ଜାଗା ଦେଖିବୁ ମାନେ ଆଉ କୋଉଠି ସବୁଠି ଅପେକ୍ଷା କରିବା ପାଇଁ ପଡିବ। ଆଉ ଛୋଟ ଛୁଆକୁ ଧରିକି ଏତେ ସମୟ କିଏ ଅପେକ୍ଷା କରିବ କହୁନୁ?
ଆଉ। ତାପରେ ଏଇ ଯୋଉ ଗରମ ଗୁଳୁ ଗୁଳି
ମୁଁ କଇଲି ରଜ ପାଇଁ କଣ ପି
ଆମର ତ ପିଠା ପୋଡ ପିଠା ହେ ଲାଣି ବସେଇଚନ୍ତି।
କିଏ ପୋଡ ପିଠା କରୁଛନ୍ତି କିଏ?
ଏଇ ପୋଡପିଠା ମୋ ଶାଶୁ କରନ୍ତି ଆମେ ଯୋଗାଡି ଦଉ ଚୁନା କରିଦେଲୁ ଆମେ ଦି ଜଣ ଦେଇ ଆଉ ମୁଁ ଆଉ ନଡିଆ କାଟିଦେଲି ଦେଇ କାଜୁ ଭାଜିିକି ଦେଇଦେଲେ ସବୁ ନେଇକି ସେ ଚୁଲି କତିରେ ଥୋଇଦବୁ ବୋଉ ତାଙ୍କ ର ଲି ରେ ପୋଡ ଟା କରିବେ ପୋଡ଼ ପି ପିଠା ଟା ଆଉ ଆମର ଆଉ ମଝି ଆଣି ଦେଇ ଯିଏ ସିଏ ଚୁନ ଚାଉଳ ବିରି ଚାଉଳ ଧୋଉଚନ୍ତି
ତମର ଧୂଆ ଚାଲିଛି ମୁଁ ଆଜି ଖରା ବେଳେ ଆଉ ଶୋଇନି। ଏ ବୋଉ ବି ପୋଡ ପିଠା ପାଇଁ କହିଲା ଯେ ସେରାଗ ତାଙ୍କୁ ସେମତି ହେଲା ସିଆଡେ ଟିକେ ମିଶିଲି ଆଡେ ହେଲା ସେ ବିରି ଚାଉଳ ତାକୁ ପୁଣି ପେଷେଇକି କଲା ବେଳକୁ ଅ ହେଇଗଲା ଝିଅ ବି ଶୋଇଲାନି ସେ ପୋଡପିଠା ବସିଛି ଆମର। ମାନେ ହେଇଗଲାଣି ତାକୁ ଚୁଲିରୁ ଆଣିନାହାନ୍ତି ଆଉ।
ଅହଁ ଆମର ବି ସେଇ ବସିଛି ସମସ୍ତଙ୍କର ପୋଡ ପିଠା ହେଇଗଲାଣି ଆମର ବି ଏଇ ବସା ହେଇଛି।
ହୁଁ ପାପନ ଦେଇ ସିଏ ବି କହୁଥିଲା ତାଙ୍କର ବି ସେଇ ପୋଡ ପିଠା।
ହଁ ତା ନଣନ୍ଦ ଆସିଛନ୍ତି ବା।
କାଲି ତା ନଣଦେଇ ଆସିବେ ସେ ବୋଧେ ପରଦିନ ଆଡକୁ ଆସିବ। କିି କଣ।
କେନ୍ ରଜରେ
ହଁ କହୁଛି ତ। ଆସିବ ପରଦିନ। ତୁ କୋଉ ଦିନ ଆସିବୁ?
ହଁ ହଁ ସେୟା ଭାବୁଛି କାଲି ତ ଯଦି ଯିବି ଚାରିଟା ବେଳକୁ ପଳେଇବି ବାହାରିକି କି ଆସିକି ନେଇଗଲେ ଭଲ ହୁଅନ୍ତା ଗାଡିରେ ଗଲା ବେଳକୁ ବସ ରେ ଯିବା ପାଇଁ ଇଚ୍ଛା ହଉନି। ବସ୍ ଡାଇରେକ୍ଟ ବସ୍ ମିଳିଯାନ୍ତା କି ଯେ ସେତେବେଳେ ଗୋଟେ ବାହାରିକି ପଳେଇଲୁ ବସ ଡାଇରେକ୍ଟ ମିଳିଗଲା ପଳେଇଲୁ କିଛି ନାଇଁ ବ ଡାଇରେକ୍ଟ ମିଳିବ ନ ମିଳିବ ଏଠୁ ଯାଇକିସେଠି ଯାଇକି ସେଠୁ ଯାଇକି ଏମତି ହେଲା ବେଳକୁ ହଇରାଣ ଟିକେ ହଉଛି। ତଥାପି କଣ କ ଯିବି ଯିବି ଦିନେ ଏମିତି ହେଇକି ଅଛି। କିଛି ଏପର୍ଯନ୍ତ ନ
ଏଇ ପଚାରୁଥିଲା ତିନିଟେ ଦେଇ ଗଲା ମନାଲି ମାମାଲି କା ଆସ ମୁଁ କହିଲି ମାମାନ୍ ମାମାଲ ଦେଇ ତ କହୁଥିଲା ପ୍ରାୟ ଆସିବନି ଆଉ ମନା ଦି କ କଥା କଣ କହୁଛି ଆସିବ ବୋଲି କୋଉ ଦିନ ଆସିବ ମୁଁ ଆଉ ଏତେ କନଫର୍ମ ନୁହଁ ଏଇ କଥା କହୁଥିଲି।
ହୁଁ।
ଆଉ ସୁନିତା ଆସେ ମତେ ଫୋନ କରିଥିଲା ଯେ କହିଲା ହଁ ମୁଁ କାଲି ଯିବି। ଆସିବ କାଲି ସେ ଯେ ଚାରଟା ବେଳୁ କହିଲା ଉପରଓଳି ମୋତେ କହିଲା ତୁ କେତେବେଳେ ଆସିବୁ? ମୁଁ କହିନି ମୁଁ ଯା ହେଇଯାଉ ଉପରଓଳି ଯିବା ଆଉଁ।
ମୁଁ ବି ଗଲେ ସେଇ ଉପରଓଳି ଦେଖିଆ ଯଦ୍ ତେ ବାବା ଟିକେ ଯିବି ଯଦି ନ ଗଲେ ନାହିଁ ଯିବିିନି ମାମାଲି ବି କହୁଛି ଆସିବନି ପାକନ୍ ତ ଆସିବ ପରଦିନ ସିଏ ସେମିତି ପଳେଇବ ଆଉ ତୁ ଖାଲି ଆସିବୁ ଟିକେ ଏଇତ ଦେଖା ହେଇଥିଲା ତୋ ସହିତ ଏମିତି କିଛି ନାହିଁ ସମସ୍ତଙ୍କ ସହିତ ମୋର ଦେଖା ହେଇଯାଇଛି। ମେନ୍ ମୋତେ ଟିକେ ଝିଅ ଟାକୁ ଦେଖିବାକୁ ଇ ଛା ଥିଲା ଯା ଝିଅ ସହିତ ଦେଖା ହେଇଛି।
ଆଉ ରଜରେ କଣ ସବୁଠି ଝିଅ ଫିଅ ଆସଥିବେ। ସମସ୍ତଙ୍କ ସହିତ ଟିକେ ଦେ ଖାଅବ ଏଇଆ ଟିକେ ଆଉ କଣ ସବୁବେଳେ ତ ଏଇ ଘର ଭିତରେ ଅଛୁ ଆଉ ଏଇଆ କଥା ଆଉ। ସମସ୍ତଙ୍କ ସହିତ ଟିକେ ଦେଖା ସାକ୍ଷାତ ହବ ବର୍ଷକୁ ଥର ଅଧେ। ଆଉ କଣ ସବୁବେଳେ ତ ସେ ରୋଷ ସେଇ ରୋଷେଇରେ ବ୍ୟସ୍ତ ଆଉ କଣ।
ହୁଁ ଉଁ
ଆଉ
ଆ ଆମର ବି ଏଇ ଡ୍ରେସ ହଁ ମୁଁ କଥା ହେଇଥିଲି ଆମର ଏଇଠି ନାଇଁ କି ଆସିବା କଥା କିଛି ପଚାରିନି ଆମର ଗୋଟେ ବିକା ଆସିଥିଲା ତ ସେ ସବୁ ଗ୍ୟାରେଣ୍ଟି ଜିନିଷ ନେଇକି ଗ୍ୟାରେଣ୍ଟି ନୁହଁ ବି ସେମିତି କିଣା ଜିନିଷ ସବୁ ଆଣୁଛି। ଠି ସବୁ ରଖୁଛନ୍ତି ମୁ ସମସ୍ତେ କଣ ରଖୁଛନ୍ତି ମୁଁ ଟିକେ ଦେଖେ। ସେଇଆକୁ ଦେଖିକି କି କଣ ଚୁଡ଼ି କାନଫୁଲ ଏମିତି କଣ ମୁଦି ଫୁଦି କଣ ଗୋଟେ ଗୋଟେ ସବୁଥିରୁ କିଣିଦେଲି। ଭଲ ଲାଗିଲା ତ ମୁଁ ଟିକେ ମୁଦି କଲେକ୍ସନ ମତେ ଭଲ ଲାଗେ ମୁଦି ଟିକେ ରଖିଥିଲି। ତମର ଶସ୍ତା ଦଶ ଟଙ୍କାରେ ଗୋଲଡେନ କଲର ଭଲ ଲାଗୁଛି। ପିନ୍ଧିଲେ ବି ରଙ୍ଗ ଯାଉନି ଛଅ ମାସ ବର୍ଷେ ପିନ୍ଧିବ ପିନ୍ଧିଲେ। କଣ ସେଇଆାକୁ ଜିନିଷ ଦେଖୁଥିଲି ସବୁ କଣ ଭଲ ଲାଗୁଛି କେମିତି କଣ ଲାଗୁଛି ଜିନିଷ
ହଁ ଆ ମୁଁ ତ କାଲି କଣ ଟିକେ ଆଣିବି ବୋଲି ଆଉ ଏତେ ବିିଡରେ ଆଣିବି ବୋଲିଲେ ଆଉ କୋଉଠୁ ଆଉ କିଛି ଆଣିପାରିଲିନି। ଖାଲି ଯାହା ଏଇ ଚୁଡ଼ି ଫୁଡି ଟିକେ ଏମ ଯୋଉ ସେଇ ଟ୍ରାଫିକ ଏଇ ଯୋଉ ଦୋକାନ ସେଇଠୁ କେମତି ନେଇ ଆସିଥିଲି ଆଉ। କଣ ଏଇ ମେହେନ୍ଦୀ ଦିଟା ଆଣିଛି ଯେ ଲଗେଇବା ପାଇଁ ଅଛି କାମ ବ୍ୟସ୍ତ ଛୁଆକୁ ଧରିକି
ଝିଅ ଜାଣିଛନ୍ତି ଲଗେଇ ତମର ସେ ଠି କିଏ ଲଗେଇ ଦିଅନ୍ତି କି କି
ନାଲୋ ଏଠି କେହି ପାଖରେ ଆମର ଏଟା ଏକୁଡିଆ ଘର ଟା ଆଉ କିଏ ଶିଖିଛି ଏଠି। ପୁରୁଣା ଖଞ୍ଜା ଯାଇକି ଯେମିତି ଆମ ଘରଠୁ ମିନୁ ଘର ହବ ସେଇଭଳିଆ।
ଆଉ ଏଇଠି ନ ଆସିବ ଏଇଠି ଆମର ତମେ ଯୋଉ ଗାଁ କୁ ଆସିବ ସେଇଠି କି ଥିବେ ତମକୁ ଲଗେଇଦେବେ ଆଉ। ନେଇ ଆସିଥିବ କହିବ କାହାକୁ ଲଗେଇଦବା ପାଇଁ। ଡାକିବ ଛୁଆଙ୍କୁ ହଁ ଏବେ ବସି ଆଗ ଭଳିଆ ନାହିଁ ଘରେ ସବୁ ଏସି ଆଣିଲି ଣି ଭାରି ଆଉ ଗରମ ଜଣା ପଡୁନି ଗଲେ ଚଳିବ ହେଲେ ଟିକେ ଏଇ ଯିବା ଆସିବା
ଯିବା ଆସିବାଟା ଟିକେ ଇଏ ଆଉ ହଁ ସେଇଆା ତ ଅସୁବିଧା ଆଉ ତାପରେ ତମେ ବି ଏତେ ଦୂର ଟିକେ ହେଇଯାଉଛ ସେଇଟା ଟିକେ ବେଶୀ ମାନେ ଇଏ ଅସୁବିଧା ଯିବୁ ଦିନେ ଆସିବୁ ଦିନେ ଆଉ ସେଇଥିାଇଁ ବେଶୀ ଟିକେ ପ୍ରୋବ୍ଲେମ୍
ଏବେ ପଳେଇଥିଲି ତ ଟିକେ ସାବିତ୍ରୀ ଓଷା ବେଳକୁ ମୁଁ ପଳେଇଥିଲି ସେଇଥିପାଇଁ ଏବେ ଯାଇଛି ପୁଣି ହୁଁ କଣ? ବାବୁଣ ଖେଳିବାକୁ ଯାଇଥିଲା କ୍ରିକେଟ ଡାକିକି ଆଣିଥିଲି ଖୁଆଇ ନଥିଲା ଆଜି ଖାଇନା ଖାଇଲା ଖଦେଲି ତ ହେଇ ପୁଣି କୁଆଡେ ପଳେଇଲା ଆଉ ସେ କଆଡେ ଗଲା ତ ଖେଳିବ ଏଇଠି ଆଜି ଟୁଇସନ ନାହିଁ। ରଜ ପୂର୍ବଦିନ କାମ ସମସ୍ତଙ୍କ ଘରେ ଆଉ ଟୁଇସନ କଣ?
ଆଉ ଉସନ ତ ଏଇନା ବନ୍ଦ ରହିବ ଆଉ।
ହଁ
ମ ବନ୍ଦ
ରଜ ତିନି ଦିନ ବି ଯାହାହେଲେ ବନ୍ଦ ହବ ହଁ ସେଇପାଇଁ ଭାବୁଛି ଘରକୁ ଟିକେ ଯିବି ପୁଣି କହୁଛି ଆଉ ଦେଖିବା କଣ ହଉଛି?
ତାପରେ ସ୍କୁଲ ଫୁଲ ଖୋଲିଲେ ଛୁଆ ପଢିଲେ ଆଉ କୋଟେ ଯାଇ ଆସି ପାରିବୁ
ନା ସ୍କୁଲରେ ତ ପାଠ ପଢା ଖୋଲିବ ମାନେ ଚାଲିବ
ଆଉ ଛୁଆ ପଡ ବଡ ହେଲାଣି ସେମାନେେ ପାଠ ପଢିକି ଆଉ କୁଆଡେ ଯାଇ ଆସିପାରିବ ହଁ
ତମ ଝିଅ
ଝିଅକୁ ବା ଏଇ ଖୋଇଦେଲି ସେ ଆଜି ଦିନରେ ଦେଖନ ମୁଁ ସିଏ ଯଦି ମୁଁ ଶହିଥିବି ସେ ସଇବ ମୁଁ ଉଠିଲେ ସେ ଉଠି ପଡିବ
ଛୁଆ ସେୟ
ଆଉ ତା ପାଖରେ ଚା ଆସି ଖାଲି କରରେ ଜକେଇ ହଉଛି ଇଏ ହଉଛି ଯଦି ମୁଁ ଶୋଇଛି ଠିକ ଅଛି ସେ ସେତିକି ସମୟ ଶୋଇବ ସେ ଜାଣିଦେଲା ମୁଁ ଉଠିଲି ସେ ସେ କଡରୁ ଆମ ଅର୍ଧଘଣ୍ଟା ଯ ଶୋଇ ସେ ଉଠି ପଡିଲା ମୁଇଁ ଆଡରେ ରହିଲି ବସ୍ତ ଲାଇନ କଟି କୁଟା ଯିବ ବୋଲି ସେ ତାକୁ ଇଆଡେ ଲାଗିଲା ବେଳକୁ ସେ ସଇଆଡ ଉଠି ପଡିଲା ତା ତାକୁ ଖଇ ଦେଇଛି।
ହୁଁ ସେ ତ ବସିବଣି ଆଣ୍ଠେଇବଣି ଗୁରୁଡିିବଣି ଠିଆ ଠିଆ ହବଣି
ସବୁଆଡେ କହନି ସବୁଆଡେ ପଳଉଛି। ଆଉ ଗୁରୁଣ୍ଡି ଗୁରୁଣ୍ଡି ପଳଉଛି ସବୁଆଡେ
ଅହୋ। ଠିଆଠିଆ ହେଲାଣି
ହଁ ଠିଆ ହେଲାଣି ଆଗରୁ ଟିକେ ଧରିକି ଏମିତି ସପୋଟ ରେ ଛିଡା ହୁଏ ଏବେ ଟିକେ ଛିଡା ହଉଛି ପୁଣି ଅଳ୍ପ ସମୟ ପରେ ପୁଣି ବସି ପଡୁଛି।
କାହିଁ ତାର ଫଟୋ ଭିଡିଓ କିଛି ଦଉନ ଠିଆ ହେଲାଣି ବସିଲାଣି ଆଣ୍ଠେଇଲାଣି ଗୁରୁଣ୍ଡିଲାଣି କିଛି ଭିଡିଓ ଫଟୋ ଛାଡୁନା ଆମେ ଆଉ କେମିତି ଜାଣିବୁ ସେଥିପାଇଁ ଜାଣିପାରୁନୁ ଆଉ।
ହଁ ହଁ ଦେବି ଦେଖିବୁ।
ହଁ
ରୋଷେଇ କଣ ରାତିରେ?
ଆଜି ରାତିର ସେଇ କଥା ଏପନ୍ତ କିଛି ହେଇନହିଁ ଦିନରେ ତ ଖାଲି ଡାଲମା ଆଳୁ ପଖରା ହେଇଥିଲା। ଆଉ ଏଇ ଛୁଇଁ ପଣସ ମଞ୍ଜି ଆ ଆଳୁ ବାଇଗଣ ସୋରିଷ ମସଲା ଦେଇକି ଭଜା ସୁନସୁନିଆ ଶାଗ। ଙ୍ଗ ଭଜା ଆମେ ସବୁ ବାଇଗଣ ଜହ୍ନି ଆଡ ଆଳୁ ବିଲାତି ସବୁ ପୋଢା ହେଇକି ଚକୁଡା ହେଇଥିଲା। ଆଉ କଲରା ସିଝେଇକି ତାକୁ ରସ ଲୁଣ ଲଙ୍କା ସବୁ ପକେଇକି ଛେଚିଥିଲୁ। ଆମେ ତ ଖାଇ ଦେଇଛୁ ଏହାକୁ ସବୁ ପଖାଳରେ ହୁଁ।
କେ କଣ
ହଁ ଭଲ ଲାଗେ ସବୁ ଛେଚା ଅଛି ତମେ ଖାଇବ ଭଲ ଲାଗିବ ପଣସ ମଞ୍ଜି ଭାଜି ଦେଇକି ନହେଲେ ପୋଡିକି ର ସୁକ୍ କିଲା ଲଙ୍କା ରସୁଣ ଦେଇକି ଛେ କିଚ କିି ହେମଦସ୍ତାରେ ଗରିବ ପୁରା ଝୁୁରଝୁରିଆ ଗୁଣ୍ଡ ଭଳିଆ ହବ ବାଦାମକୁ ସେମିତି କରିବ ବଡି ଯେମତି ମତି ବଡି ଚୁରା ସେମିତି ବାଦାମ ଚୁରା ପଣସ ମଞ୍ଜି ଚୁରା କେତେ ଆମର ଏଇ କଲରାରେ ବା ଏତେ ଟେଷ୍ଟି ଲାଗିବ ତମେ ଖାଇବାକୁ ବଢିଆ ଲାଗିବ ଯିଏ ଖାଇବ ଜାଣିବ। ହୁଁ ଆମର ଏଇ ଦେଇ ମାନେ ସବୁ କରନ୍ତି। ସନ୍ଧ୍ୟା ଦିଅନ୍ତି ଆମର ଜଣେ ବଡ ଦେଇ ଅ ଅଛନ୍ତି ବଟ ଦେଇ ଦିଅନ୍ତି ନ୍ତି଼ ନହେଲେ ସାନ ଦେଇ ଦିଅନ୍ତି ଯିଏ ହେଲେ ଦେବେ ଆଉ। ଫିଜିଓଥେରାପି ପାଇଁ ଜଣେଇ ଦେଇବି ପଳଉଛନ୍ତି ତ ଆଉ। ଜଣେ ରହୁଛନ୍ତି ସିଏ ଦେଇଦେବେ ଆଉ। ନମସ୍ ତ ସମସ୍ତଙ୍କର କାମ ଆଉ
ହଁ ସନ୍ଧ୍ୟା ହଁ ସନ୍ଧ୍ୟା ମୁଁ ଦେବି ତାପରେ ରୋଷେ ରୋଷେଇ ହବ ରାତି ରୋଷେଇ ମଟର ସିଝା ହେଇଛି ପୁଣି ଭଜା ହବ।
ତମ ରାତିରେ ବି ଏତେ ପ୍ରକାର ହବ ଆମର ରା
ରାତିରେ କ ରାତିରେ ଦି ପ୍ରକାର ହବ ଭଜା ଟେ ହବ ତରକାରୀ ବି ହବ।
ହୁଁ ନା ଆମର ରାତ ରାତିରେ ଗୋଟିଏ ପ୍ରକାର ହୁଏ ହଉ ଏଇ କଣ ପୁଅ ବୋଧେ ଆସିଲାଣି ମୁଁ ରଖୁଛି। ପୁଣି କେତେବେଳେ କଥା ହବା। ହଁ
ହଉ।